କଣ କରୁଛ।
ନା ବସଛି ଆଉ କଣ କରି।
କଣ ଖାଇଥିଲ ଖରାବେଣି ମୁଁ ଟିକେ ବସିକି ଛୁଆ ଥିଲେ ତାଙ୍କୁ ଟିକେ ହୋମମାର୍କ କରୋ ଉ ଥିଲି।
ଓହୋ ଖାଇ ସାରିଲାଣି।
ତମେ କ ପଦାରେ ଅଛ ନା କଣ। ନା କିଛି ଖା। ଖାଇଏନି ଖାଇ ଖାଇଥିଲି ଟିକେ ଚାଟା ଖାଇଥିଲି ଟିକେ ଭଲ କେ ଶୋଇଥିଲି ପାଞ୍ଚଟା ବେଳେ ହେଇଚି।
କଣ ଖାଇଛ।
ମୁଁ ଖାଇଥିଲି ମାଛ ତରକାରୀ ଭାତ।
ହୁଁ।
ଏକା ଏକା।
ଆଉ ଏକା ଏକା ହେଇକି ମିଳିଲାନି ମତେ ଭୋକ କରୁଥିଲା ମୁଁ ଆାଖପାଖ କାହାକୁ ଦେଖିଲିନି ଏକା ଜିନ ସ ସିଧା ନିଜେ ଖାଇଦେଲିି।
ଓହୋ ଭୋକ ଅଛି ମାନ ଆଖପାଖ ଡାକିବନି କି ମାନେ ଦେଖିବନି।
କି ମତେ ଭୋକ କଲମ ଖାଇବିନି ସେ କି କଥା।
ଏ ବାବାରେ।
ଏ ଆମର ଯୋଉ ଫିଷ୍ଟ ଟା ହେଇଥିଲା ଆମର ଯୋଉ ଭୋଜିଟା ହେଇଥିଲା କେମିତି କଲ କେମିତି ଲାଗଥିଲା।
ଲ ଲାଗିଲା ଭଲ ଲାଗେ ଲାଗିଲା ବି ନାହିଁ କି ଭଲ ଲାଗିଲା ଏମିତି ମିଡ଼ିଅମ୍
ଆଛ ଉପରେ ଗୋଟେ ବଢି଼ଆ ଫଟୋ ଗୁଡା ଉଠଉଥିଲୁ ବଢିଆ ସେଠି ତମର ରିଲସ ବଢିଆ ଭାଇରାଲ ଯାଉଛି ଆଉ।
ତାମ ରିଲ
ନା ମୁଁ ଦେଖିନି ସମରେ ଯୋଉ ଯାଇନଥିଲ କଣ ଗୋଟେ ଷ୍ଟାଟସ ପକେଇଥିଲ?
ମୁଣ୍ଡ ଖେଳଉନାଇଁ ଅଛି ତ ଆଡମିସନ ଫାଡ଼ମିସନ୍ କରିବା ପାଇଁ ଏ ମୁଣ୍ଡ
ଓ
ହଁ ମୁଁ ଗୋଟେ ରିଲସ ପାଗଳ ଅଛି ସତ କଥା।
ହଁ କେତେ ଭ୍ୟୁ ସବୁ ଯାଉଛି କେତେ ଲୋକ ଦେଖୁଛନ୍ତି କେତେ କଣ?
ଆଉ କେତେ ଆଉ ବେସି ଯାଉନା ଆମ ଭାଇରାଲ ଆ
ସେଇଭଳିଆ ରିଲସ କଲେ ତମେ ସିନା ଭିଡିଓ ଗଲେ ସିନା ସେଇଭଳି ଭାଇରାଲ ଯିବ ଆଉ ତମେ ଆନାଡି ଭଳିଆ ଏମିତି କରିବ ଯେ କେମିତି ଯିବ?
କଣ ମୋର ଗୋଟେ ଗୋଟେ ଭିଡ଼ିଓ ଯାଉଛି କେତେ ଗୋଟେ ଗୋଟେ ଭିଡ଼ିଓ ଯାଇଛି ଟେନକେ ପାଖାପାଖି ଯାଇଛି।
ଯା ହଉ ତମେ ତ ସେଲିବ୍ରିଟି ଆଉ।
ସେଲିବ୍ରିଟି ନା ସେଲିିବ୍ରିଟି ହଁ।
କି ଜଣେ କିଏ ପ୍ରଶଂସା କଲା ସେଠି ଭଲ ଧନ୍ୟ ହେଇଯାଉ ଖୁସି ହେଇଯାଉ।
ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ,
ଧନ୍ୟବାଦ।
ଧନିଆବାଦେ
ଧନିଆ କହିନି ଧନ୍ଯ କହିଛି ତମ କାଲ ହେଇଯାଇଛ ତମେ।
ତମେ କହିଲ ଧନିଆ।
ଧନିଆ ନା ନା ଧନିଆ ନୁହେ ଗୁଡ଼।
ହେ ହେ,
ଚାଉଳ ଏ ତମେ ବିରିୟାନୀ କରିବା ଶିଖିଛ?
ବିରିୟାନୀ? କଣ ପଡେଇ କୁହନି ମୁଁ ଶି ତିନି ସାତ ହଜାର ତମେ କୁହ କୁହ କଣ କଣ ପଡେ?
ମ ମତେ କିଛି ଆସେନା ମୁଁ ମ ଦେଖ ଥରେ କଣ ହେଲା କୁହନି ରୋଷେଇ କରିଥିଲି ଚିକେନ ମତେ ଆସେନା ଚିକେନ ଫାଷ୍ଟ ନେଇ ଚେନ ଯଉ ଚିକେନ ଯୋଉ କରିକି ଦିଅନ୍ତି ଫିସ୍ ଫିସ୍ କରିବି ମୁଁ ଆହୁରେ ତାକୁ ଫିସ୍ ଫିସ୍ କରିଦେବି। ଆହୁରି ଛୋଟ ଛୋଟ କରିଦେବି ତାପରେ ଫୋନ କରିକି ଦିଦିଙ୍କୁ ପଚାରିଲି କେମିତି କଣ ହବ ଆଉ ୟୁଟ୍ୟୁବ ଟିକେ ଦେଖିଥିଲି କଣ ଏ ଯୋଉ ଲଙ୍ଗ ଇଲାଚି ଗରମ ମସଲା ତେଜପତ୍ର ଯୋଉ ବଡ ବଡ ମିଠା କାଠ ଥିଲା ସେବୁ ସେଗୁଟେ ପକେଇି ଘାଣ୍ଟି ପକେଇଥିଲି କିଛି ହେଲାନି ଟେ ଫେଷ୍ଟ କିଛି ହେଲାନି। ମତେ ରୋଷେଇରେ ଖାଲି ଡାଲି ଭାତ ଏଇଗୁଡା ଆସେ ଆଉ କିଛି ଆସେନା। ହଁ ପା,
ବାହା ହବନି ଆଉ?
ଆଁ,
ତମେ ବାହା ହବନି ବୋଧେ।
ଏ କି କଥା କହିଲ ହେବିନି କଣ ପାଇଁ?
ଆଉ ତମେ ଆଉ ତମେ ତ ରୋଷେଇ ଆସିନି ଆଉ?
କିଏ ଶିଖିଯିବେନି।
ସିକିଯିବ।
ଆଉ।
ହେଇ ତମେ ହଉ ୟୁଟ୍ୟୁବ ୟୁଟ୍ୟୁବ ରୋଷେୟା ହବ ତମେ।
ହଁ ହ। ନା ଏତେ ଖରାପ ନୁଏ ଯେ। ନା ନା ମୁଁ ଏତେ ଖରାପ ନାଇ ଯେ
ଭାତରେ କଣ କଣ ପଡ଼େ କହିଲ?
ଭାତରେ ଗୁଡ଼ ପଡେ ଗୁଡ?
ଡାଲିରେ?
ଡାଲିରେ ଛେନା।
ମାନେ ତମର ସେ ଯୋଉ ଭାତ ଡାଲି ଟା କରିବ ମାନେ ପୁରା ଅଲଗା ପ୍ରକାର ଭାତ ଡାଲି ମାନେ ଦୁନିଆରେ କରିନଥିବେ କି ଭାତ ଡାଲିିବବେ ଆଜ୍ଞା।
ହଁ ସେଇ କ ଲେବଲ ନ ହଏ ତାର ନେକ୍ସ ଲେବଲ ଉପରେ ଯିବ । ହଁ ପା
ତମେ ଗୋଟେ କଣ କର କରିବ କହିଲ? ଯୋଉ ମାନେ ଯୋଉ ଆସୁନି କଣ--? କୁକ୍ ଫୁକ୍ ପାଇଁ ଆସୁନି ଗୋଟେ କଣ ଆପ୍ଲାଏ କରନ୍ତି ଯାଇକି ସବୁ କଣ
ନା ନା ଏତେ ପଇସା କଣ ହବ? ନା ନା ଏତେ ପଇସା କଣ ହବ ଯେ। ଏତେ ପଇସା ଘରେ ରଖେ ଜାଗା ନାହିଁ ।
ମୋତେ କିଛି ଦେଇଦବ।
ଇ ଗୋଟେ ଏଇ ଗୋଟେ କଥା, ଏ ଏବେ ଫୋପାଡି ଦେବି ନେଇଯାଉନା।
ହଁ ହଁ ଦିଅ, ଦିଅ, କର, କର, ୟୁ ପି ଆଇ ପେ କର ମତେ।
ହଁ
ହେ ପାଡ଼ି ଦେଇି।
ତମେ ପା କହିଲ?
ଆଉ କଣ ଖବର କୁହ?
ସବୁ ଭଲ।
ଆଉ ଟାୟାର୍ଡ ଲାଗୁଛି କଣ ଗୋଟେ ଗପ ଗପ କହିଲ?
ମୁଁ ଗପ କହିବି? ଗୋଟେ କାଉ ଥିଲା ନା ନା। ହଁ ନାଇଁ ନାଇ ଗୋଟେ ଗଧ ଥିଲା, ଠିକ ତମ ପରି ।
ଏ ଭାଇ ଥିଲା ଥିଲା ଆ ଆଉ କଣ ହେଲା କୁହ?
ଥିଲା ଗୋଟେ ଉ ଥିଲା। ହେଲା ତାର ଗୋଟେ ମାଲିକ ଥିଲା। ତାକୁ ବୋଝେ ଥିଲା ହଉ ତାପରେ ସେ ଗୋଟେ ବଜାରରୁ ଗୋଟ ଅନ୍ୟ ବଜାରକୁୁ ଲୁଣ ବୋହିକି ନେଇକି ବିକ୍ରି କରୁଥିଲା ସେତେ ମାଲିକ ଗଧ ଉପରେ ବସେଇକି ଆଉ ? ନାଦିକି। ତାପରେ ସେ ରାସ୍ତାରେ ଯିବାବେଳେ ଗୋଟେ ପୋଲ ପଡେ।
ହୁଁ।
ପୋଲ ପରେ ଦିନେ କଣ ହେଲା ନା- ଗଧ ଉପରେ ମାନେ ଲୁଣ ନଦିକି ନେଇକି ଯାଉଥିଲା ପୋଲ ମାନେ ତା ଗୋଡ ଖସି ଠିକ ପଡିଗଲା ସେ ପାଣି ଭିତରେ ଲୁଣ ସବୁ କଣ ହେଇଗଲା କହିଲ? ସବୁ ପାଣିରେ ଧୋଇହେଇଗଲା ହାଲକା ହେଇଗଲା। ହାଲକା ହେଇଗଲା ସେ ଗଧ କଣ ଭାବିଲା କହିଲ? ଗଧ କଣ କହିଲା କହିଲା ଗଧ କହିଲା ଯାହା ହଉ ଏତେବେଲା ତ ପୁରା ଗଧ ପୁରା ଅତି ଚାଲାକା ହେଇଗଲା ଚାଲାକା ହେଇଗଲା।ତାପରେ ଆଉ ଦିନେ ବି ସେଇଭଳିଆ ଗଲା ଆପେ ଆପେ ଜାଣି ଶୁଣିକି ଗୋଡ ଖସେଇଦେଲା ତା ପରଦିନ ବି ଏଇଭଳିଆ କଲା ଏଇଭଳିଆ କଲା ଯେମତି ତା ମା ମାଲିକ ଯା ର ଚାଲି ଖଣି ତାପରଦିନ କଣ କଲା କହନି ଲୁଣ ବଦଳରେ କଣ କଲା ରୁ ତା ଉପରେ ନାଧି ଦେଲା। ହେଲା ତା ଯେମିତି ଗୋଡ ଯେମିତି ଖସିଲା ରୁଇ କ ପାଣି ପିଇକି ପୁରା ଶୋଷିକି ଓଜନ ହେଇଗଲା ଗଧ କହିଲା ଗଧ କହିଲା ବାପା ଲୋ ଇ କି ହେଇଗଲା ଆଜି ମୋ ଉପରେ କି ଚାଲାକ ହୁଅନ ଏତେ ବି ଚାଲାକ ହୁଅନା। ହ ଏଇଭଳିଆ କୋଉଟେ କାହାଣୀ ଆଉ ମତେ ତ ଏଇଭଳିଆ ଆସେ ତମେ ଟିକେ କହିଲ? ରଜ ରେ କୁଆଡେ କୁଆଡ ଯାଇଥିଲ ବୁଲିବା ପାଇଁ? ହଁ କୁହ
ରଜରେ ରଜ ରେ ଯାଇଥିଲି। ଆମେ ଏଠିକି କୋଉଠି କହିଲ ଆ ଯୋଉ ଆଫଗାନିସ୍ତାନ
ଓ ଏକା ଏକା କଣ ଆଣିଲ ସେଠୁ?
ସେଠି ନେଇକି ଆଇଲୁ ଇଏ ଯୋଉ କଣ ଆଫଗାନିସ୍ତାନ ଗୋଟେ ଫେମସ ଥାଏମ କଣ କଣ ସେଟା କୁହନ୍ତି ମୋର ମନ ହିଁ ନାହିଁ।
କଣ ଥାଏ ଫେମସ?
କଣ ଥାଏ ଗୋଟେ ମୁଁ ସେଠି ଯାଇଁ। ମାନେ ହେ ମନେ ନାହିଁ ମୋର ମାନେ ସେଠି ଯାଇକି ଟିକେ ନଜରଗୁରା ୟାଡେ ସାଡେ ହେଇଗଲା ମୁଁ ଜାଣିପାରିଲିନି କିଛି ହେଲା କି। ମନେ ରହିଲାନି।
ନଜର କୁଆଡେ ଭଲ ଲାଗଛି ନା ନା।
ନଜର ଟିକେଇ ଆଡେ ସଆଡେ ପଳେଇଲା ଆଉ।
ବୁଝିପାରୁଛି ବୁଝିପାରୁଛି କୁଆଡେ ଯାଇଛି।
ଆଉ ଯାଇଥିଲୁ କୁଆଡେ ଆଉ ଯାଇଥିଲୁ ପାକିସ୍ତାନ।
ଆଛା ସାଡେ କଣ ହେଲା ସାଡେ କଣ ଦେଖିଲ ନାରୀ।
ଆ ଉଁଉଁ। ସବୁବେଳେ ସେ କଥା ନୁହେଁ ଏତେ ଖରାପ ପିଲା ନୁହେଁ ଆମେ ଭଲ। ପିଲା।
ଏଇଆଡେ ଯାଇଥିଲୁ ସେଆଡେ ଦେଖିଲୁ କଣ ପାଣି। ନାଇଁ ହା ହା କାର ଆଉ କଣ କରିବା।
ଖାଦ୍ୟ ବି ନାହିଁ। ଆଉ ଟ
ଆଉ ଆମେ ଯାଇଥିଲୁ କୁଆଡେ? ଆଉ କ ଆଉ କ ଆଉ କୁଆଡେ ନାହିଁ।
ଆଉ କୁଆଡ଼େ ଗୋଟେ ଯାଇଥିଲ ତ ମନେ ରହୁନି ସେ ଜାଗାଟାକୁ।
ସାଉଥ ଆଫ୍ରିକା ଯାଇଥିଲା ପା।
ନା ମ ତା ପାଖ ଜାଗାଟା କୁହ।
ତବ ସାଉଥ ଆଫ୍ରିକା ଯାଇଥିଲା ତବ ତାଙ୍କଟ ନନ୍ଦା ନନ୍ଦା ହେଇଯିବ ଠପଟ ଠପଟ ହେଇଥିଲା ପୁରା ସେମ ସେ ତାଙ୍କ ଭଳିଆ ଦେଖା ହଉଥିଲା ମୁଁ ତମେ କ ମିଛା କଥା କହିବ।
ହଁ ହଁ ତମେ ଫୋଟ ଦେଖିଥିଲେ କି?
ହଁ ଦେଖିଥିଲି ସେଥିପାଇଁ କହୁଛି ବା।
ଏ ଯୋଉ ସିଏ ବି ଯ କୁଆଡେ ଯାଆନ୍ତି ବ ବୁଲିବା ପାଇଁ।
ଗୌରିୀଶ ଗୋଆ।
ହଁ ହଁ ଗୁଆ ଗୋଆ ଯାଇଥିଲୁ ରସେଟରେ ଆଇଚୁ।
କଉଠି ଆ ଯାଇଥିଲ ଗୋଆ?
ହଁ ଗୋଆ ଯାଇଥିଲୁ। ଗୁଆରେ କଣ କଲୁ ସି ବିଚରେ ଗାଧେଇଲୁ। ପାଧେଇଲୁ ବୁଲି ବୁଲାକି ଆଇଲୁ ଆଉ।
ଓହୋ ବାଲି ଥିଲା ।
ହଁ ବାଲି ନା ନା ବାଲି ନଥିଲା।
ଆଉ କଣଥିଲା?
ମାଟି ଥିଲା।
ଚାନ୍ଦୁଅ ବି ଥିବ । କାଦୁଅ ବି ତ ଥିବ?
ହଁ କାଦୁଅ ଥିଲା ବା।
ହଉ ହଉ। ଆଉ କଣ ଥିବ?
ଆଉ କଣ? କାଇଁକି ଖାଲି ଦେଖିଲୁ ବୁ ଦେଖିଲୁ ଗାଧେଇଲୁ ପାଧେଇଲୁ ବୁଲିକି ଆଇଲୁ।
ଓହୋ।
ସେଇଆ ଆଉ। ଆଉ ତମେ ସବୁ କୁଆଡେ ଯାଇଥିଲ ବୁଲିବା ମତେ କୁହ ଜାଗା ନା?
କହିବି କହିବି ଆଉଥରେ ଆଉଥରେ।
ହଉ।
ହ ଓ ନାକ ବନ୍ଦ ହେଇଯାଉଚି ଥଣ୍ଡା ରୁ।
ମେଡିସିିନ ଯାଉନ ଖାଇବ। ଔଷଧ ଔଷଧ ଯାଉନ ଖାଇବ।